ହାଲୋ। ଏଇ ବସିଛି।
ଖାଇ ସାରିଲଣି।
ହଁ।
କଣ ଖାଇଲ?
ଭାତ ଡାଲି ଅଣ୍ଡା ତରକାରୀ ଆଉ। ଉଁ ପକୁଡି ଆମ୍ବ।
ଓ ହୋ ଅଣ୍ଡା ତକାରି ତମର କଁ ଘରେ ଘରେ ବନା ହେଇଥିଲା ହେଇଥିଲା।
ତମେ ଖାଇସାଇଲଣି।
ହଁ ଖାଇ ସାଇଲିଣି। କ୍ଷୀର ଭାତ। ଆଉ ପକୁଡି। ଆଉ କାକୁଡି ସାଲାଟ୍ ହଁ ତମର ଆଜି କଁ ଅଣ୍ଡା ବନା ହେଇଥିଲା।
ହଁ।
ଅଣ୍ଡା କିଏ ବନେଇଥିଲା?
ଅଣ୍ଡା ମା ବନେଇଥିଲା।
ଅଁ ହଁ ଆଉ ଆଉ ଲ ସକାଳେ କଁ ଖାଇଥିଲ?
ସକାଳେ ଖାଇଥିଲି ରୁଟି ଘିଅ।
ଅଁ ହଁ ତମର ଆଜି ସ୍କୁଲ ଖୋଲା ଥିଲା।
ହଁ।
ଓହୋ ଯାଇଥିଲ ନା।
ହଁ ଯାଇଥିଲି।
ଓ ହଁ କଁ କହୁଥିଲ।
ତମର ‌ଗ ଏତେ ସବୁ ଖାଇବା ହେଇଥିଲା ତମକୁ କୋଉଟା ଭଲ ଲାଗିଲା।
ଆମକୁ ନା ଅମକୁ ଖାଲି ଭଲ ଲାଗିଲା କ୍ଷୀର ଭାତ।
ଅ ଓହୋ।
ଆଉ ପକୁଡି। ଆମକୁ ସବୁ ଭଲ ଲାଗିଲା। ଆମ ଗାଈଠୁ ଆମର ଗାଈ ଅଛି ତ ମେ ଛେ ହଁ।
କେତେଟା ଗାଈ ଅଛି।
ଆମର ତିନିଟା ଚାରିଟା ଗାଈ ଅଛି। ଚାରିଟା ଗାଈ ସେ ମେଞ୍ଚେ କ୍ଷୀର ଦଉଛି ତ କ୍ଷୀର ଦହି ଛେନା ଘିଅ। ସବୁ ହଉଛି ଆମର।
ଓହୋ।
ତମର ଗାଈ ନାହିଁକି?
ହଁ ଆମର ଅଛି।
କେତେ ଟା ଆଛି?
ଆମର ଦିଟା ଗାଈ ଅଛନ୍ତି।
ଅଁ ହଁ ତମ ଗାଈ କ୍ଷୀର ଦଉଚି ନା?
ହଁ।
ଓହୋ ଆଉ ତମର ପା ଗୋଟେ ବିଲେଇ ଅଛି?
ହଁ ଅଛି ବା।
ଓହଁ ଏବେ ଅଛି ନା ନା କୁଆଡେ ପଳେଇଲାଣି?
ନା ଅଛି।
ଓହୋ ଆଉ ସେ କଣ ଖାଉଚି?
ସିଏ ଏତେ ପ୍ରକାର ଖାଦ୍ୟ ମଗା ହଉଚି ସେ ଖାଉଚି ବିଲେଇ ଖାଦ୍ୟ।
ହଁ ହଁ। ଆଉ ତମେ ସ୍କୁଲୁରୁ ଆସିକି କୁଆଡେ ବୁଲିଆକୁ ଯାଅ ନା କି?
ନା।
କି?
ଚା ନା ସ୍କୁଲୁରୁ ଆସିକି ଖାଇକି ପାଠ ପଢେ ଆଉ।
ଓହୋ ହଁ କଣ ପାଠ ପଢ଼?
ସ୍କୁଲ ରେ ଯାହା ପାଠ ଦିଆଇଥିବ।
ତମ ସ୍କୁଲ ରେ ଆଜି କଣ ସବୁ ପଢା ହେଲା?
ଆମର ପଢା ହେଲା ସାହିତ୍ୟ, ଗଣିତ, ଇଂଲିଶ, ଜାମିତି। ଇତିହାସ ଭୂଗୋଳ।
ତମୁକୁ ସବୁଠୁ କଣ ଭଲ ଲାଗେ କୋଉ ପାଠ ଟା? ଓହ। ଆଉ ତମ ଘରେ ସବୁ କଣ କରୁଚନ୍ତି?
ଘରେ ସବୁ ଚାରିଟା ବେଳେ ବ ବସିଚନ୍ତି ଆଉ କଣ କରିବେ।
ହଁ ହଁ ଆଉ ହେଲା ତମ ରାତିରେ କଣ ଖାଇବା ସନ୍ଧ୍ୟା ଵେଳେ?
ସନ୍ଧ୍ୟାବେଳେ କଣ ହବ ଆଉ କଣ ଟିକେ ଆଉ। ଚା ବିସ୍କିଟ୍।
ଚା ବିସ୍କୁଟ୍ କଣ ଚା ବିସ୍କୁଟ୍ ଖାଉଚ କଣ ଆଉ କିଛି ଖାୟାକୁ ନାହିଁ?
ହଁ ହବ ଦେଖିକି ଆଉ କଣ ହବ ଆଉ।
ଓହୋ ଆଉ ହେଲା ଯୋଉ ତମର ବର୍ଷା ହଉଚି ନା ସିଆଡେ?
ନା ବର୍ଷା ଉଠେଇଚି ଆମର ବର୍ଷା ହଉନି।
ଓହୋ କାଲି ବର୍ଷା ହେଇଥିଲା ନା?
ନା କାଲି ହଁ କାଲି ସକାଳେ ହଉଥିଲା, ତାପରେ ଆଉ ହେଲାନି।
ହଁ ହଁ ଆଉ ତମର କାଲି ସ୍କୁଲ ଖୋଲା?
ହଁ ସ୍କୁଲ୍ ଖୋଲା।
ତମ ସ୍କୁଲରେ କେତେ ଜଣ ଗୁରୁଜୀ ଗୁରୁମା ପଢଉଚନ୍ତି?
ଏ ତିରିଶ ଜଣ।
ତିରିଶ ଜଣ, ଏତେ ଗୁରୁଜୀ, ଗୁରୁମା ପଢ଼ଉଚନ୍ତି।
ହଁ।
ଓହୋ, ଛୋଟ ଛୁଆଙ୍କୁ କି ଗୁରୁଜୀ ପାଦଉଚନ୍ତି ନା ଖାଲି ଗୁରୁମା?
ଛୋଟ ଛୁଆଙ୍କୁ ହଁ ପଢ ଖାଲି ଗୁରୁ ମା ପଢଉଚନ୍ତି।
ହଁ ହଁ। ହଁ, ଆଉ ସବୁ କଣ ତମ ଆଉ କି କଣ ଆଉ ସବୁ ହଁ କୁଅ।
ଆଉ କଣ ଆଉ ତମେ ହେଲା କଣ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
ତମର ବର୍ଷା ହଉଛି ନା?
ନା ଆମର ବର୍ଷା ହଉନି। ଆମର ଖାଲି ଟିକେ ଟିକେ ଉଠେଇଚି। ରାତି କି ବୋଧେ ହବ ଆଉ।
ଆଉ ତମ ଗାଈ ଗୁଡ଼ା ରଖିଛ ତାଙ୍କ ନାଁ କଣ?
ଆମ ଗାଈ ନାଁ ବନି, ବାଙ୍କି। ଆଉ ହେଲା ଏଇ ସବୁ ଆଉ। ବନି, ବାଙ୍କୀ।
ଆଉ ତମର ଗୋଟେ ବିଲେଇ ଥିଲା ନା କଣ?
ହଁ, ଆମର ବିଲେଇ ଅଛି ସେ ଖାଉଛି, ଶୋଉଛି, ବୁଲୁଛି। ତା ଗୋଡୋ ତା ନା ହଉଛି ସୁନ୍ଦରୀ। ତା ଗୋଡ଼ ଟିକେ ଖଣ୍ଡିଆ ହେଇଯାଇଛି ତ ତା ଦେହ ଟିକେ ଭଲ ନାହିଁ। ସେଇଥିଲାଗି ତା ସେ ଟିକେ ପତଳା ହେଇଗଲାଣି। । ସେ ପୁରା ସୁନ୍ଦର ଦେଖିବାକୁ ଧଳାଟେ। ଧଳା ଟା ଟିକେ ଟିକେ ଧଳା କଳା।
ଓହୋଃ, ତାର କେତେ ବର୍ଷ ହେଲାଣି? ତାର କେତେ ବର୍ଷ ହେଲାଣି?
ତାକୁ ଗୋଟେ ବର୍ଷ ହେଲାଣି।
ତା ନାଁ କିଏ ଦେଇଛି?
ତା ନାଁ ନା, ତା ନାଁ ମୋ ମମି ଦେଇଛି।
ଓହୋଃ।
ହଁ।
ତାକୁ କୋଉଠୁ ଆଣି ଥିଲ?
କୋଉଠୁ ଏଟା ତାକୁ ମୋ ମୁଁ ଘରୁ ଆଣିଥିଲି। ମାମୁଁ ଘରେ ହେଲା ଗୋଟେ ବିଲେଇ ଅଛି ସେ ସବୁକିଛି ମାନେ ସେ ଛୁଆ ଦିଏ। ସବୁବେଳେ ତାଙ୍କର ଖାଲି ବିଲେଇ ରଖନ୍ତି ଛୁଆ ଗୁଡ଼ା ସମସ୍ତଙ୍କୁ ଦେଇ ଦିଅନ୍ତି। ଏଇଥର ଆରଥର ଯୋଉ ଦେଇଥିଲା ଆମେ ଗୋଟେ ତା ଠାରୁ ଛୁଆକୁ ଆଣିଥିଲୁ। ତାକୁ ଫାଷ୍ଟ ଆଣିଥିଲୁ ସେ ତାର ବୋବେଇଲା ବୋବେଇଲା ବୋବେଇକି ତାରା ପଳେଇଲା, କାନ୍ଦିଲା ତାକୁ ନେଇ ତାଙ୍କ ଘର ଛାଡିଦେଲୁ। ପୁଣି ଆଉ ଥରେ ଯେତେବେଳେ ଆଣିଲୁ, ତାକୁ ଆଉ ଗୋଟେ ବିଲେଇ ସହ ଆଣିଲୁ। ଆଣିଲୁ ଯେତେବେଳେ ସେ ସେଇଠୁ ଆସିକି ରହିଲା। ତାପରେ ରହିଛି ତ।
ଆଉ ଗୋଟେ ଯୋଉ ବିଲାଇ ଆଣିଥିଲ ସିଏ ଅଛି ନା?
ନା ବା ତାକୁ କୁକୁର କାମୁଡି ଦେଲା। ସିଏ ତାର ମରିଗଲା। ତାକୁ ଖୋଜି ତାକୁ ବହୁତ ଖୋଜିଲା କାନ୍ଦିଲା। ଏମତି ଆଉ। ମନଦୁଃଖ କଲା। ତାପରେ ତାକୁ ତାକୁ ସିଏ ଯୋଉଠି ମା ତାକୁ ମା ମରିଯାଇଥିଲା ଯେତେବେଳେ ତାକୁ ଗୋଟେ ଜେଗାରେ ନେଇ କି ପକେଇ ଦେଇଥି ଲେ, ସେ ସେଇଠୁ ତାକୁ ଆଣିକି ତାକୁ ଦେଖ ଦେଖେଇଲୁ ଯେତେବେଳେ ତା ପରଠୁ ରହିଲା। ମାନେ ଖାଲି କାନ୍ଦୁଥିଲା। କଉଥିଲା ମତେ ଖୋଜିକି ଆଣିକି ଦିଅ ତାକୁ।
ଓହୋଃ।
ଏଇଆ ଆଉ। ହୁଁ। ଆଉ ତମର ସ୍କୁଲ କେମିତି ଯାଅ ସାଇକେଲରେ ନା ଗାଡିରେ?
ସାଇକଲରେ।
ହଁ। ହଁ ଆଉ ଟିଉସନ?
ଟିଉସନ୍ ତ ସାଇକେଲରେ।
ତମେ କେତେଟା ଟନସନ ହଉଚ?
ଗୋଟେ।
ଓହୋ। ଆଉ ତମ ସାଙ୍ଗ ସବୁ କେତେ ଜଣ ଯାଆନ୍ତି?
ମୋ ସାଙ୍ଗରେ ଚାରି ପାଞ୍ଚ ପାଞ୍ଚ ଜଣ ଯାଆନ୍ତି।
ଓ ହୋ। ଆଉ ତମକୁ ସବୁ କଣ କଣ ରୋଷେଇ ଆସେ?
ମତେ ଖାଲି ଚା ଇପି।
ଚା ଇପି ଆଉ କିଛି ଆସେନା?
ପାସ୍ତା ଏତିକି ମୋମୋ।
ମୋମୋ ଆସେ?
ହଁ।
ମୋମୋ ଖାଇବାକୁ ଭଲ ଲାଗେନ?
ହଁ।
ତମକୁ ସବୁଠୁ କଣ ଅଧିକା ଖାଇବାକୁ ଭଲ ଲାଗେ?
ସବୁ ଯେତିକି ଫାସ ମାନେ ଯେତିକି ସବୁ ବାହାରେ ଜିନିଷ ଅଛି। ତେଲ ଭାଜି ସେଇଗୁଡା ସେଇଗୁଡା।
ଘରେ ଜିନଷ ଭଲ ଲାଗେନା?
ହଁ ଘର ଜିନିଷ ବୋଇତାଳୁ ଘାଣ୍ଟ।
ବୋଇତାଳୁ ଘାଣ୍ଟ ତମକୁ ଭଲ ଲାଗେ? ସେଇଟା ତ ଏତେ କାହାକୁ ଭଲ ଲାଗେନା, ତମକୁ କେମିତି ଭଲ ଲାଗେ?
ମୋତେ ବା ଟିକେ ଭଲ ଲାଗେ ଆଉ।
ଓହୋ। ଚିକେନ ତରକାରୀ ଭଲ ଲାଗେନି?
ହଁ ଚିକେନ ତରକାରୀ ଭଲ ଲାଗେ।
ଆଉ କଣ ଭଲ ଲାଗେ ମାଛ ଭଲ ଲାଗେ?
ନା ମାଛ ଭଲ ଲାଗେନି।
ଓ ଆଉ ଅଣ୍ଡା?
ହଁ ଅଣ୍ଡା ଭଲ ଲାଗେ।
ତମର ଆଜି ଅଣ୍ଡା ହେଇଥିଲା ବଢିଆ ଲାଗୁଥିବ।
ହଁ।
ଭଲ ଲାଗୁଥିଲା ନା?
ହଁ ଭଲ ଲାଗୁଥିଲା।
ହୁଁ ହୁଁ ସେଟା ନୂଆ ଷ୍ଟାଇଲରେ ବନା ହେଇଥିଲା ବେସନ ପଡ଼ିକି। ସେଇଥିପାଇଁ ଭଲ ଲାଗୁଥିଲା। ଆଉ ତମର ସବୁ କି କି ଗଛ ଅଛି?
ଆମର ତ ଆମ୍ବ, ପଣସ ଅଁଳା, ଭେଣ୍ଡି, ଲେମ୍ବୁ, ଉମ୍ ଓଉ
ଓହୋ।
ନି, ଛଞ୍ଚିଣା
ହୁଁ, ହୁଁ।
ଗୋଲାପ ଫୁଲ ଫୁଲର ଫୁଲରେ ଅଛି ନଡିଆ ଗଛ ଅଛି ହୁଁ, ବେଲ ଗଛ, ନା ବେଲ ଗଛ ଅଛି ନଡ଼ିଆ ଗଛ ଅଛି, ବଉଳ ଗଛ ଅଛି, ସୁ ସୁଗନ୍ଧରା ଫୁଲରେ ସୁଗନ୍ଧରାଜ ଅଛି ଅ ଏ ହେଲା ଗୋଲାପ ଟଗର ଆଉ କ ଆଉ ଗୋଟେ କଣ ନାଗଚମ୍ପା
ହୁଁ, ଆ ମନ
ଆଉ ହଁ ମନ୍ଦାର, ଆଉ ହେଲା ଅରଖ
ହୁଁ।
ଏତିକିି ଆଉ ହଁ।
ତମର ସବୁଠୁ କୋଉ ଫୁଲ ଅଧିକା ଫୁଟେ?
ଆମର ସବୁଠାରୁ ଅଧିକ ଟଗର ଫୁଲ ଫୁଟେ।
ଟଗର ଫୁଲ ଫୁଟେ। ଓହୋ।
ହଁ।
ଆଉ ହେଲା ତମ ଗଛ ସବୁ ଫୁଲ ଗଛ କିଏ ଲଗେଇଛି?
କିିଏ ଉମ୍ ଜେଜ ଲଗେଇଚନ୍ତି, ମମି ଲଗେଇଚି, ସବୁ ଲଗେଇଚନ୍ତି ଆଉ। ମୁଁ ବି ମୁଁ ବି ଲଗେଇଚି ଗଛ।
ଉଁ ହୁଁ। ତମେ କି ଗଛ ଲଗେଇଚ?
ମୁଁ ଗୋଟେ ଲଗେଇଥିଲି ଯୋଉ ଉମ୍ ଏ ଟଗର ଗଛ।
ଓହୋ। ସେ ଟଗର ଗଛଟା ବଞ୍ଚିଛି ନା?
ହଁ ବଞ୍ଚିଛି, ଫୁଲ ହଉଚି ବା ସେଇଟା।
ଓହୋ। ତମର ପା ଲେମ୍ବୁ ଗଛ ଅଛି?
ହଁ, ଲେମ୍ବୁ ଗଛ ଅଛି।
ଲେମ୍ବୁ, ତମର କେତେ ଲେମ୍ବୁ ହଉଛି?
ଆମର ପୁରା ଲେମ୍ବୁ ପୁରା ସ ପୁରା ଗଛ ସାରା ଭର୍ତ୍ତି ହେଇଛି। ମେଞ୍ଚେ, ଆମର ପୁରା ବା ମାନେ ବାର ବାରମାସ ଲେ ବାରମାସିଆ ଲେମ୍ବୁ ମାନେ ଏ ବାର ମାସ ଯାଙ୍କ ସବୁବେଳେ ହବ।
ଓହୋ। ଆଉ ହେଲା ତମେ ତମେ ହେଲା କଣ କହିଲ, ତମର ଜାମୁ କୋଳି ଭଲ ଲାଗେ ଖାଇବାକୁ?
ହଁ, ଏ-ଏବେ ବା ଜାମୁ କୋଳି ସି ଏବେ ବା ଜାମୁକୋଳି ସିଜିନି, ଜାମୁ କୋଳି ଏବେ ଜାମୁକୋଳି ସିଜିନି, ଏବେ ଜାମୁକୋଳି ହେଇଛି।
ଓହୋ। ତମେ ଜାମୁକୋଳି ଖାଉନ?
ହଁ ଖାଉଛୁ ଆଣିକି।
କେତେଥର ଆଣିଲଣି?
ଆଣିଛି ଦି ତିନି ଥର ଆଉ।
ହଁ, ହଁ। ଆଉ ତମକୁ ସବୁଠୁ କୋଉ ଦିନ ଭଲ ଲାଗେ? ବର୍ଷା ଦିନ
ମତେ ସବୁଠାରୁ ଖରା ଦିନ ଭଲ ଲାଗେ କାହିଁକିନା ସ୍କୁଲ ଛୁଟି ହବ ଆଉ।
ଓହୋ। ଆଉ ସବୁ ଏଥିରେ ବି ହଁ। ହଁ, ଆଉ କଣ ପାଇଁ ଖରା ଦିନ ଭଲ ଲାଗେ ତମକୁ?
ସେଇ ଛୁଟି ହବ ଆଉ ଟିକେ ଆଇସ୍କ୍ରିମ୍
ହଁ, ହଁ, ଆଇସ୍କ୍ରିମ୍, ଥଣ୍ଡା
ହଁ ସେ ସବୁ ଜିନିଷ ଖାଇବାକୁ ମିଳିବ ଆଉ।
ହଁ ହଁ। ତମ ସବୁଠୁ କୋଉ ଆଇସ୍କ୍ରିମ୍ ଟା ଭଲ ଲାଗେ?
ମତେ ସବୁଠାରୁ ନଡ଼ିଆ ଆଇସ୍କ୍ରିମ୍।
ଓହୋ ନଡ଼ିଆ ଆଇସ୍କ୍ରିମ୍ ଆଉ ତମକୁ ସବୁ କୋଉ କଣ ତମକୁ ସବଠୁ କୋଉ ରଙ୍ଗ ଭଲ ଲାଗେ?
ମତେ ସବୁଠାରୁ ଭଲ ଲାଗେ ହେଲା ନାଲି।
ନଲିିରଙ୍ଗ, ଅହ। ଆଉ ତମ ଘରେ ତମ ଘରେ କଣ କରୁଛନ୍ତି ସବୁ?
ଅଛନ୍ତି।
ଓହୋ ଆଉ ତମ ଯୋଉ ବେଲ ଗଛ ଟା ଅଛି ବେଲ ହେଇଚି ନା?
ନା ଆମର ଦିଟା ବେଲ ଅଛି ଗୋଟେ ଆଗ ପଟରେ ଅଛି ଗୋଟେ ଘର ପଛଆଡ଼େ ଅଛି ଆଗଟାରେ ହେଇନି ମାନେ ହେଇ -ହେଇନି ହୋଉଚି ଆଉ। ପଛଟାରେ ହେଇଚି ହଁ ଆଗଟା ବେଲ ଗଛରେ ବେଲ ହେଇଚି।
ଓହୋ ସବୁଆଡ଼େ ଗୋଟେ ଗୋଟେ ହେଇଚି ତାହେଲେ ଆଉ ତମର ଆ ଆଉ ତମର ଆମ୍ବ କେତେ ହେଇଚି?
ଆମ୍ବ ଆମର ମେଞ୍ଚେ ହେଇଥିଲା। ମାନେ ଗଛରେ ଗଛ ମେ ଖାଲି ଆମ୍ବ ଗୋଟେ ପଡ଼ିବ ଯେ ଆମ ଘର ଲୋକ ସବୁ ପଳେଇବେ। ଶୁଣିଲେ ସାଉଣ୍ଡ ହଁ, ଏ